ହାଲୋ।
ହାଲୋ।
ଆଉ ଭାଇ ନମସ୍କାର।
ନମସ୍କାର।
ଆଉ ଆପଣ ଯୋଉ କହୁଥିଲେ କାକରା ଏବଂ ଆରିସା ପିଠାଟି ଆପଣ ତିଆରି କରିବେ ବୁଝିଲେ ନା?
ହଁ।
ଆଉ କଣ କେମିତି ତିଆରି କରିବି ଆମର ତ ଭାର ଟିଏ ଯିବ ବୁଝିଲେ ନା? ଯେହେତୁ ଝିଅ ବାହାଘର ବୁଝିପାରୁଛନ୍ତି ନା? ଝିଅ ବାହାଘର ଭାରଟିଏ ଯିବ। ସେଥିରେ ଆମର ଖାସ୍ତା ଗଜା ଜଲିପି ଏବଂ ବରା, ଆଳୁଚପ୍। ଆଉ ଆମର ଛିଙ୍କଡା। ଛେନାପୋଡ ଇତ୍ୟାଦି ଯିବ ଆପଣ କଣ ଆପଣ ବନେଇ ପାରିବେ କି? କାକା ଅଛନ୍ତି?
ନାଇଁ ମୁଁ ଏବେ ଫାଙ୍କା ନାହିଁ ମୋର ତ ଚାରିଆଡେ କାମ ଅଛି ଆଉ ତମେ ଯଦି କହିବ ଆମର ଆଉ ଜଣେ ରୋଷେଇଆ ଅଛନ୍ତି ମୁଁ ତାଙ୍କୁ ପଠେଇବି।
ହୁଁ ଆଉ ସେ ବନେଇ ପାରିବେ ଜଲେପି ବନେଇ ପାରିବେ ତ?
ସବୁ ସବୁ ସେ ଅଲରାଉଣ୍ଡର।
ଆଜ୍ଞା?
ସବୁ ଅଲରାଉଣ୍ଡର ସବୁ ବନେଇ ପାରିବ ସିଏ। ଭୋଜିଠୁ ଆରମ୍ଭ କ ହଁ ଭୋଜିଠୁ ଆରମ୍ଭ କରି ମିଠା ପର୍ଯ୍ୟନ୍ତ ମିଠା ମିଠି ପର୍ଯ୍ୟନ୍ତ ସବୁ ଜିନିଷ ସେ ସବୁ ଜିନିଷ ସେ ବନ ବନେଇ ପାରିବେ।
ଆଉ ଆମର ଆଳୁଚୋପ?
ତୁମର ଭାର ଥରରେ ଆମର ଯିବ ଖାସ୍ତା ଗଜା ଯିବ। ଆଉ ଆମର ଯିବ ଗଜା ଯିବ, ଲଡୁ ଯିବ। ଏବଂ ନିମିକି ଯିବ, ବରା ଯିବ, ସିଙ୍ଗଡା ଯିବ, ପକୁଡି ଯିବ, ଆଳୁଚପ ଯିବ ଆଉ କଣ ଆଉ ଆମର ଜୀବ ହଉଛି ଜଲିପି ଯିବ
ହୁଁ।
ଆଉ ମିଠା ତିଆରି କରିବ ନା ତମେ କିଣିକି ଆଣିବ ଗୋଲାପଯାମୁ?
ନା ଶୁଣନ୍ତୁ ଆପଣ ଆପଣ ଯଦି ରସଗୋଲା ଟା ବନେଇ ପାରନ୍ତେ ଅତ୍ୟତ ଉତ୍ତମ ହୁଅନ୍ତା ବୁଝିଲେ ନା କାହିଁକି ନା ବାହାରେ ଯୋଉ ରସଗୋଲା ଗୁଡିକ ମିଳୁଛି ଏ କୋଉ ଦିନର କେହି ଜାଣି ଆମ୍ବିଳା ହବ କି ଇଏ ହବ ବୁଝିପାରୁଛ ନା, ଦେହ ଖରାପ ହବ ଖାଇଲେ। ଆଉ ଆପଣ ଯଦି ବନେଇ ଦଉଛନ୍ତି, ତାହେଲେ ଟିକେ ଭଲ ହୁଅନ୍ତା। ବୁଝିଲେ ନା? ଆଉ କଣ କହୁଛନ୍ତି କୁହନ୍ତୁ?
ଆ ଆପଣ ଯଦି କହୁଛନ୍ତି ଆଉ ତାକୁ ବନେଇଦବା ଆଉ ବୁଝିଲ
ଆଜ୍ଞା ।
ଆପଣ ଗୋଟେ କାମ କରିବେ, ଆପଣ ଗୋଟେ ଫାଙ୍କା ଦେଖି କହୁଦିନ, ଘର ଆଡେ ଆ ସନ୍ଧ୍ୟାବେଳେ ଆସ, ମୋତେ ଫୋନ୍ ଆସିବା ପୂର୍ବରୁ ମୋତେ ଟିକିେ ଫୋନ୍ କରିଦେବ ।
ଆଜ୍ଞା ।
ହଁ, ମୁଁ ଯଦି ଘରେ ଥିବି, ତାହେଲେ ଆସିବ ଗୋଟେ ଚି ମିିଠା ବନେଇଦେବା ଗୋଟେ ଦିନ ଆଉ
ଆଜ୍ଞା ଆଜ୍ଞା ।
ହଁ କୋଉ ହିସାବ ରେ ଆପଣ ସବୁ ଦେବେ, ମାନେ- କଣ ଭଲ କି ଦେବେ ନା
ନା ନା ଶୁଣନ୍ତୁ ଆମର ଗୋଟିଏ ବୋଲି ଝିଅ, ଆମେ ଭଲ ଭାବରେ ଦବୁ । କାହିଁକି ନା? ଯେମିତି କେହି ପଛରେ ନ କହିବେ, ଗୋଟିଏ ବୋଲି ଝିଅଙ୍କୁ ଦେଇଛନ୍ତି ଏ ଏ ଭଳିଆ ଜିନିଷ ବୁଝିଲେନା।
ସବୁଠୁ ଆପଣ ଦି ଦି ପେଟି ଦେଇଦେବେ ଆଉ, ନା ବେଶୀ ଦେବେ?
ଆଜ୍ଞା ଆଜ୍ଞା, ଦି ଦି ପେଟି ଦେଲେ ହେଇଯିବ, ତାଙ୍କ କାହିଁକି ନା? ତାଙ୍କ ଗାଁଟି ଛୋଟିଆ ଗାଁଟି । ଜ ତେର ଚଉଦ ପନ୍ଦର ଘର ବୁଝିଲେନା।
ହଁ, ଆପଣ ଗୋଟେ କାମ କରିବେ, ସବୁଥିରୁ ଦି ଦି ପେଟି ଆଉ ବର୍ଷ କୋଲା ଗୋଟେ ପେଟି, ଗୋଲାପଜାମୁ ଗୋଟେ ପେଟି, ମାନେ ଗୋଟେ ଟିଣା ବୁଝିଲେ। ଏଥୁରୁ ଗୋଟେ ଏଥିରୁ ଗୋଟେ ଟେଣା, ସେଥିରୁ ଗୋଟେ ଟେଣା ।
ଆପଣ ନେଟୱର, ଶୁଣନ୍ତୁ ଆପଣଙ୍କ ଗୁଣୁ ଗୁଣୁ ଶୁଭୁଚି ।
ନାଇଁ ଶୁଣନ୍ତୁ, ନେଟୱାର୍କ ଠିକ ଅଛି, ଶୁବିିଲା ହାଲୋ ଶୁବିଲା? ନା ମୁଁ, ହଁ ମୁଁ ମୋ କହିବା କଥା ଆମେ ଗୋଲାପଜାମୁ ଗୋଟେ ଟିଣା, ରସଗୋଲା ଗୋଟେ ଟିଣା ଦିଟିଣା ଦେଇଦବା, ସବୁଥିରୁ, ସବୁଥିରୁ ଦି ଦିଇ ପେଟି ଦେଇଦବା ।
ଆଜ୍ଞା ।
ହଁ।
ଆଉ ଶୁଣନ୍ତୁ, ହ
ତମେ ତ ଆଉ ସବୁ ତ, କଦଳୀ କଦଳୀ କାନ୍ଦି, ଭଲ ମନ୍ଦ, ତମେ ଯାହା ଦବା କଥା ଦବ ତମର ଆଉ
ଆଜ୍ଞା ଆଜ୍ଞା, ଉୁଁ ଖାସ କରି ଆମର ଆଜ୍ଞା, ପରିବାପତ୍ର ତ ଆମର ବାରିରେ ଅଛି । ଛି, ଆଉ ଯେତିକି ଦରକାର ହବ ଆମେ କିଣିବି ଦେଇପାରିବୁ ।
ହଁ, ଆପଣ ବାରବାଟିରୁ ଯାଇ ନେଇ ଆସିବେ ଆଉ
ଆଜ୍ଞା ଆଜ୍ଞା, ଆମ ଘର ପାଖରେ ବାରବାଟୀ । ଆଉ ଆପଣ କଣ କହୁଛନ୍ତି କୁହନ୍ତୁ?
ବାରବାଟୀ ପ୍ରାୟ, ଶୁଣନ୍ତୁ ବାରବାଟୀ ତମ ଘର ପାଖରୁ ପ୍ରାୟତଃ ପନ୍ଦର କିଲୋମିଟର ଭିତରେ ହେବ । ହାଲୋ, ହଁ, ପନ୍ଦର କିଲୋମିଟର ଭ ଭିତରେ ହବ, ଆପଣ ଗୋଟେ କାମ କରିବେ।ଆପଣ ଚାରିଟା ବେଳୁଆ ଯିବେନି, ସନ୍ଧ୍ୟା ବେଳା କିମ୍ବା ରାତିରେ ଯିବେନି, ଆପଣ ବେଳାବେଳି ରାତିରେ ଶୋଇ ପଡ଼ିବେ ।
ଆଜ୍ଞା ।
ଆଠଟା ବେଳୁ, ସାଢେ ଆଟା ବେଳୁ, ଆପଣ ସକାଳୁ ଭୋରୁ ସାଢ଼େ ଚାରିଟା କି ଚାରିଟାରେ ଆପଣ ବାହାରି ପଳେଇବେ ଟିକେ ବାରବାଟୀ ବୁଝିଲେ ।
ଆଜ୍ଞା ଆଜ୍ଞା ।
ସେଠିକି ଚାଷୀ ମାନେ ସବୁ ଆଣୁଛନ୍ତି ଆଉ ଆପଣଙ୍କୁ ଟିକେ ଶସ୍ତାରେ ମିଳିଯିବ କହି ବାରବାଟୀରୁ ଆଣିକି ସବୁ ଲୋକ ଙ୍କ ଚଣ୍ଡିଖୋଲ ଭଲବନ୍ଦ ଜାଗାରେ ସବୁ ବିକୁଛନ୍ତି। ଆପଣ ଯଦି ବାରବାଟୀ
ଶୁଣନ୍ତୁ ବାର ଆପଣଙ୍କ
ହଁ ମୁଁ ଗୋଟେ କାମ କରିବି ଶୁଣନ୍ତୁ ଆପଣଙ୍କ କଥା ଶୁଭୁନି କ୍ଲିୟର୍।
ହ୍ୟାଲୋ।
ହ
ଆପଣ କହୁଛନ୍ତି ମତେ ଶୁଭୁନି କ୍ଲିଅର ‌।
ଶୁଭୁନି ଆପଣଙ୍କୁ
ଏଇ ଶୁଭିଲା ଶୁଭୁଛି ପୁଣି ଶୁଭୁନି ଆପଣ ଗୋଟେ କାମ କରିବେ ମୁଁ ଆପଣ ଗୋଟେ ଆମ
ହ୍ୟାଲୋ। ହ୍ୟାଲୋ।